ହଁ ହଁ ଶୁଭୁଛି। କଣ କରୁଥିଲ?
ବସିଥିଲି ଖାଇବି ବୋଲି ଭାବୁଥିଲି ଆଉ ଖାଇବା ପାଇଁ କିଛି ଜିନିଷ ନାହିଁ। ଆଉ ଭାବୁଥିଲି କି ଯାଇକି ପାଖରେ ଗୋଟେ ପୋଖରୀ ଅଛି ମାଛ ମାଛ ଧରିକି ଆଣିବି ଆଉ ରୋଷେଇ କରି ଖାଇବି। ହେଲେ ଗରମ ପଡୁଛି ଭାବୁଥିଲି ଟିକେ ଗାଧେଇ ପଡିବି ପହଁରା ପହଁରିକି ଟିକେ ଆସିଲି ଆଉ ପହଁରିଲି । ।
ପହଁରା ମୂଳରୁ ଶିଖିଥିବ କି ନାଇ ଏତେ କଥା।
ନାଇଁ ନାଇଁ ସତରେ ଶିଖିଛି ପହଁରା ଶିଖିଛି। ଆଉ
ଆରେ ଏବେ ଆମ ଗାଁ ପା ପାଖରେ ଯେଉଁ ନଈଟା ଏବେ ଯେଉଁ ବର୍ଷା ହେଇଥିଲା ଏତେ ପିଲା ଯାଇ ମାନେ ରଜ ଟାଇମରେ ଯାଆନ୍ତିନି କି ସବୁ ନଈରେ ଗାଧୋଇବା ପାଇଁ ନା ସେ ରଜ ଟାଇମ ରେ ଯାଇଥିଲା ଆମ ଗାଁ ପାଖରେ ଖେଳିବାକୁ ଯୋଉ ପିଲା ସେଠି ପିଲା ଗୁଡ଼ା ଜାଣୁଛନ୍ତି ସେଠି ଗଣ୍ଡ ଗୋଟେ ନଥାଏ କି ଯୋଉ ନଈରେ ଗୋଟେ ଗୋଟେ ବଡ ବଡ ଗାତ ଥାଏ ମଝିରେ ମଝିରେ
ହଁ ହଁ ହଁ ହଁ ବଢିଆ
ସେଇଠି ପିଲାଗୁଡ଼ା ଯାଇଥିଲେ ପାଞ୍ଚ ଛଅ ଜଣ ଯାଇ ଥିଲେ ଗାଧୋଇବା ପାଇଁ ଗୋଟେ ପିଲା ସେଥିରୁ କାଳେ ପାଦ ପ୍ରାୟ ଖସି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
ପ୍ରାୟ ଖସିଯାଏ ସେ ପିଲା ଆଉ ଜଣେ ସେଠି ଖସି ଯାଇଥିଲା। ତା ଖୋଜି ଖୋଜି ଖୋଜି ସକାଳ ନଅଟା ରୁ ଖୋଜି ଖୋଜି କରିରି ଯାଇକି ସନ୍ଧ୍ୟା ପାଞ୍ଚଟା ବେଳକୁ ତାକୁ ପାଇଲେ ସେ ଗାତ ପାଖରୁ। ପାଇଲେ। ସିଏ ଯେ ଫୁଲିକି ପୁରା ହାଡ଼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
ଆଉ ଏଇ ଆଉ ଏ ଏବେ ଦେଖିବ ବର୍ଷା ଦିନ ଆଇଲା ପାଣି ସବୁଆଡ଼େ ଫୁଲ ହେବ ମାଛ ଫାଚ ଯାହା ଯେତିକି ଖାଇବେ ଆଉ ଖାଲି ନ୍ୟୁଜ୍ ଶୁଣିବ ଏ ନଈର କୁମ୍ଭୀର ଆକୁ ଟାଣିନେଲା କୁମ୍ଭୀର ତାକୁ ତାକୁ ଟାଣି ନେଲା ସେ କୁମ୍ଭୀର ଏଇ ସବୁ କଥା
କୁମ୍ଭୀର କଥାରୁ ମନେ ପଡ଼ିଲା ଆମର ପରା ମହାନଦୀରେ ଉ କୁମ୍ଭୀର ଅଛି ଥଣ୍ଟିଆ କୁମ୍ଭୀର। ସିଏ ପରା ବେଳେ ବେଳେ ମାନେ ନ୍ୟୁଜ୍ ଚ୍ୟାନେଲ ରେ ଦେଖାଏ ଏମିତି ଥଣ୍ଟିଆ କୁମ୍ଭୀର ଯେ ତମେ ଦେଖିଲେ ତମକୁ ଡର ଲାଗିବ। ଆରେ ମହାନ ଅଛି ମାନେ ମାନେ ଆଉ କୋଉଠି ବି ରହିଯିବ।
ହଁ।
ଆଉ ଟିକେ ବି ଯିବନି ମହାନଦୀକୁ ଗାଧୋଇବା ପାଇଁ ନହେଲେ କୁମ୍ଭୀର ଟାଣି
ମହାନଦୀ ମୋର କି ଯିବ ମୋ ମୁଁ ତ ପହଁରା ଶିଖିନି ମୂଳରୁ ମୋର ମହାନଦୀ କିଏ ଯିବ, କୁଆଡୁ କଣ କୋଉଠୁ ଖସିବି ପଡ଼ିଥିବି ଏକାଥରେ। ମୋତେ ଏଇ ପିକ୍ନିନିକ୍ ରେ ବି ଯୋଉ ସବୁ ଯାଆନ୍ତି ପାହାଡ଼ ଫାହାଡ଼ ଯୋଉ ଝରଣା ପାଖକୁ ପ୍ରାୟତଃ ପିକନିକ୍ କରନ୍ତିନି କି ସେ ପିକ୍ନିକ୍ ଜାଗାକୁ ଯଦି ଯାଇ ଥିବି ମତେ ସେ ପାଣି ଫାଣି ଜାଗାକୁ ଦେଖିଲା ମାନେ ଗୋଟେ ଗୋଟେ ପିକ୍ନିକ୍ ଟାଇମ ରେ ଯାଇଥିବେ ପିଲାମାନେ ସେ ପାହାଡ ଉପରୁ ଖସିକି ପଡିଥିବେ ଲେଳି ଲାଗିଥିବ ଗୋଡ ଖସିଯିବ ଗଳିକି ପଡିଥିବ ମୁଣ୍ଡ ଫୁଣ୍ଡ ମାଡ଼ ହେଇକିରି ପଡ଼ିଥିବ।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
ସେଇଟା ଆହୁରି ଡର ଲାଗେ ସେ ପିକ୍ନିକ୍ ଜାଗା ଦେଖିବାକୁ ଗଲେ ମୋତେ ଖାଲି ସେ ଠାକୁର କଥା ମନ୍ଦିର ମନ୍ଦିର ଫନ୍ଦିର ଜାଗାକୁ ପିକ୍ନିକ ଯିବାକୁ ଭଲ ଲାଗେ। ପାହାଡ଼ ଝରଣା ଫରଣା ହେଲେ ଯିବାକୁ ଭଲ ଭଲ ଲାଗେ ଦେଖିବା ଭଲ ଲାଗେ ଏଇ ସବୁ କାମ ପାଇଁ ମତେ ଡର ଲାଗେ।
ଆଚ୍ଛା ଆଚ୍ଛା ନାଇଁ ମନ୍ଦିର ଫନ୍ଦିର ଗଲେ ବି ତମକୁ ଶାନ୍ତି ମିଳିବ। ଝରଣା ପାହାଡ ଗଲେ ଶାନ୍ତି ମିଳିବ କାର ନେଚର ଯେମିତି ପାହାଡ ଟା ଯେମିତି ହେଇଥିବ ବାଦଳ ଟା ପୁରା ଭାସି ଆଉ ଟିକେ ମାନେ ମେଘୁଆ ପାଗଟା ହେଇଥିବ, ଆଉ ଯଦି ତମେ ସାଥିରେ ଗୋଟେ ସା ଅଛି ନା ତମ ନିହାତି ଭଲ ଲାଗିବ।
ଗୋଟେ ସାଙ୍ଗ କୋଉ ଏରିଆ ଯାଇଥିଲା ସେ ଜାଗା ଟା କହୁଥିଲା ଉ ପୁରା ପାହାଡ ର ଉପରକୁ ବୋଧେ ସେମାନେ ଚଢିଯ ବାଦୁଲା ଗୁଡା ଏମିତି ଭିଜୁଲ ସବୁ ଭିଡି ବନେଇକିଥିଲେ ଭିଡିଓରେ ଲାଗୁଥିଲା ସେ ବାଦଲ କୁ ସେମାନେ ସବୁ ଦେଖୁଛନ୍ତି କି ପାଖରୁ ବାଦଲ ଏମିତି ଭାସୁଥିଲା, ଯେମିତି ଆମେ ଧୂପ ଫୂପ ଦେଲେ ଧୂପ ସବୁ ଦେଲେ ଧୂଆଁ ସବୁ ଉପରେ ଉପରେ ଭାସୁଥାଏ, ସେଇ ଟାଇପ ର
ଆଛା ଆଛା ଆଛା ମାନେ ଅଧିକା ଝୁଣା ତ ବି ସେଇ ଟାଇପ ର ଜିନିଷ ଆଉ ଧଆଁ ଝୁଣା ଝୁଣା ଦେଖ ତ ପୁରା ପୁରା ଝୁଣାଟ ଅଧ୍ୟାପକ ଉ ଧୂଣ ବାହାରିବ ନଅଟି ପୁ
ଖଉ ଯାଇ ନଥିଲ?
ଅ ଚଳଚିତ୍ର ମୁଁ ଦେଖିବାକୁ ଯାଏନି କାହିଁକି ନା ମତେ ଟିକେ ସେଇ ଚଳଚିତ୍ରର ଅ ଓଘରା ହିରୋ ଯୋଉ ଅଛି, ମହାନ୍ତି ବାବୁ ସି ମତେ ଟିକେ ପସନ୍ଦ ଲାଗନ୍ତିନି କାହିଁକି ନା ତାଙ୍କର ଟିକେ ଅ ଅଧିକା ସେ ବର୍ଷାକୁ ଅ ଚାଷ କାମରେ ସେ ତାକୁ ଲିପ୍ତ କରିପାରେ ନାହିଁ ଆଉ ସେଥିପାଇଁ ନା ତାଙ୍କ ଫିଲ୍ମରେ ଦେଖିବା ପାଇଁ ଇଛା ହୁଏନହିଁ।
ନାମ ଏବେ ବି ଏବେ ଓଡ଼ିଆ ଟିକେ ଟିକେ ଫିଲ୍ମ ସବୁ ଗୋଟେ
ଭଲ କଲେଣି ଯେ ମୁଁ ଜାଣି ପାରୁଛି।
ହେଲେ ବି କ ମାନେ ଇଏ ହଉଛି ସେମିତି ମାନେ ଡବିଙ୍ଗ କଲା ଭଳିଆ କରୁଛନ୍ତି, ଲୋକ ହେ ଲେ ଜାଣିପାରୁନାହାନ୍ତି।
ହଁ ନାଇଁ ନାଇଁ ପ୍ରତି ଛବି ଆଉ ଆଣକୁୁନାହାନ୍ତି ପ୍ରତି ଛବି କଲେ ଆଉ ଲୋକ ଦେଖୁନାହାନ୍ତି ମନରୁ କରୁଛନ୍ତି ଟିକେଭ ଟିକେ କରିଦଉଛନ୍ତି ଆଉ ଭଲ କରୁଛନ୍ତି, ଏବେ ଭଲଞ୍ଚ ହେଇଗଲାଣି।
ମନରୁ କୋଉ ଏତେ କରୁଛନ୍ତି।
ନାଇଁ ନାଇଁ ଏବେ ତ କରୁଛନ୍ତି, ଚାଲୁନି ତା ଲୋକ ଓ! ଏତେ ପଇସା ନାହିଁ ଦେଖିବା ପାଇଁ ହିନ୍ଦୀ ଫିଲ୍ମ, ମଝିରେ ପଡି ଯାଉଛି ଆଉ ଦେଖୁଛନ୍ତି ଯାଇକି ଆଉ କଣ?
ଆମ ଟାଇମ ରେ ଯୋଉ ଥିଲା ସେ ଟାଇମରେ, ଏତେ ଟିଭି ଫିଭି ଗାଁରେ ଆମ ଟାଇମରେ ତ ଅଳ୍ପ ଚାଲିଥିଲା ଆମର ଗୋଟେ ହୁଏ ପର୍ବ ଆମ ଜାତିରେ ଗୋଟେ ପର୍ବଟେ ହୁଏ ସେ ପର୍ବଟାରେ ସନ୍ଧ୍ୟା ବେଳୁ ଟିଭି ଟା ନେଇ କିରି ଆମ ଗାଁ ମଝିରେ ଥୁଆ ହେବ ଯାହାର ଟିଭି ଥିଲା। ଆମର ତ ଯେତେବେଳେ ଟିଭି ନଥିଲା ଆଉ ଥୁଆ ହବ ସେଥିରେ ରାମାୟଣ, ମହାଭାରତ ଏଇଗୁଡ଼ା ସବୁ ଚାଲିବ।
ଆଚ୍ଛା!
ଏରା ସବୁ ଚାଲିବ ମାନେ ଏବେ ଯେମିତି ଯାତ୍ରା ଫାତ୍ରା ସବୁଆଡେ ପଡୁଛି ଯାତ୍ରା ନ ହେଇକି ରି କି ସେ ରାମାୟଣ, ମହାଭାରତ ଚାଲିବ ଆମ ମାନଙ୍କ ଆମେ ତ ଛୋଟ ଛୋଟ ଥିଲୁ ଆମର ଗୋଟେ ମଜା ଆଉ। ଆମେ ପୁରା ଦିନ ରାତି ଖାଲି ବୁଲିବୁ ବୁଲିବୁ ରାତି ହେଲେ ସେ ଇଏ ଅଖା ପକେଇଲେ କିି ସେଠି ବସିଲାଣି, ସିଏ କହିବ ମୋ ଜାଗାଟା, ସିଏ କହିବ ମୋ ଜାଗାଟା ସେଇଠି ଦେଖି ଦେଖି ଶୋଇ ସାରିବୁଣୁ ସମସ୍ତେ ସେଇଟା ଗୋଟେ ରାମାୟଣ ଫିଲ୍ମ ତ ଛାଡ ଏଇ ମହାଭାରତ, ରାମାୟଣ ଏଗୁଡ଼ା ସବୁ ଦେଖିବାକୁ ସମସ୍ତେ ଖୁସି ହୁଅନ୍ତି।
ଆଚ୍ଛା! ଭଲ କଥା ଆଉ।
ଖାଇବାକୁ
ବହୁତ ଜିନିଷ ଶିକ୍ଷଣୀୟ ରହୁଛି। ଖାଇବାକୁ ଆଜି କଣ କେଜାଣି ମଟନ୍ ତ ହେଇ ନଥିବ ତା ନ ମଟନ ଯାଉ ରେଟ୍ ରେଟ୍ ହେଲାଣି। ମଟନ୍ ତ ହବ ନାଇଁ ଆଉ ମଟନ୍ ଯୋଉ ଛଶହ ଟଙ୍କା କେଜି ହେଲାନି ନା ଆଉ କଣ ସେ ହେଇପାରିବ? ଏଇ ସାଢ଼େ ଛଅଶହ ହେଲେ ହେଇପାରିବ କାହିଁକିନା ସେଇଟା ମେଣ୍ଢା ହେଲେ ବି ଖାଇହେବ, ଯଦି ତୁମେ ଭଣ୍ଡା କ୍ଷୀର ପକେଇକି ଯଦି ସିଝେଇ ଦଉଛ ଆ
ହଁ।
କୁକୁଡା ନାହିଁ ଏଠି ତ ରାନ୍ଧି ନିଆଁ ପାଣି ନାହିଁ ନା ମେନ୍ କଥା ହଉଛି ସେଇଟା। ନହେଲେ ତୁମେ ମୁଁ ରାନ୍ଧିକି ଖା ଥାନ୍ତି ଆଉ ସେ ପଇସା ପ ପତର ବି ନାହିଁ କାରଣ ପଇସା ନାହିଁ ତ ଏସବୁ ନାଟ ହଉଛି ନା ଆଉ
ଯାଯାବର ଜୀବନ ଯାପନ ହେଇଗଲାଣି ଆଉ ନହେଲେ ସେମତି ନିଆଁ ପାଣି ନାହିଁ। ହେଲେ ପଥରକୁ ପଥର ବାଡ଼େଇକି ନିଆଁ ଲଗେଇଦିଅ।
ପଥରକୁ ପଥର ଆଦିମ ଅଧିବାସୀ ମାନେ ସେଇଟା ଦଆସିଲି ଅଛି ଯେ ମାନେ ଏତେ ବି ନିଆଁ କଉ ପାଣି ଚାଳ ଫାଳ ତା ପରେ ବାସନ କୁସନ ବି ନାହିଁ ନା ଆଉ
ଆରେ ନାଇ ଏଇ ନିଆଁରୁ ଇଏ ଲାଗି ଆମେ ଛୋ ତ ମାନେ ମୁଁ କହୁଛି ମୁଁ ଯେତେବେଳେ ଦଶମ ପଢ଼ୁଥିଲି ନା କଣ ଦଶମ କି ସ୍କୁଲ ଟାଇମ୍ କଥା।
ଆଚ୍ଛା, ତମେ ଦଶମ ପଢିଛ ତାହାଲେ ନାଇଁ?
ଏତେ ବି ମୂର୍ଖ ମୁଁ ନୁହଁ, ହିଁ ପାଠ ପଢ଼ିଛି ପଢ଼ିଛି। ସେ ଆମେ ସ୍କୁଲ ଟାଇମରେ ପଢିଲେ ଟାଇମରେ ସେତିକି ବେଳେ ସବୁ ଯୋଉ ମାଗିବାକୁ ଭିକ ମାଗିବାକୁ ସବୁ ଲୋକ ଆସ ସେମାନେ କଣ କରନ୍ତି ଜଣେ ଜଣେ ଆସନ୍ତି। ସର ତୀର ନେଇକି ଆସିଥିବେ ଏ ଯୋଉ ପକ୍ଷୀ ଗୁଡା ସବୁ ଗଛରେ ପକ୍ଷୀ ବସିଥିବେ। ସେମାନଙ୍କୁ ସର ମୁଁ ବି ମୋ ଆଖି ଆଖିରେ ଦେଖିଛି ସରରେ ମାରିଲା ଗୋଟେ ଲୋକ ସାଙ୍ଗେ ସାଙ୍ଗେ ମାର ହେଲା ଆଉ ସେମାନେ ନେଇକି ତାଙ୍କୁ ଅ ଇଏ ସେଇଟା କି ପକ୍ଷୀ ଗୋଟେ କୁହନ୍ତି ସେ ତା ମାଂସ ବି ଖାଆନ୍ତି।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
କି ପକ୍ଷୀ ଟା ଗୋଟେ ସ୍ମୁଥ ତ ସେ ପକ୍ଷୀଟାକୁ ହଁ ହେଇଥିବ କି କଣ ଏତେ ଜାଣିନି। ସେ ପକ୍ଷୀ ଗୁଡାକୁ ଟି ଟିକେ ଟିକେ ବଡ଼ ସାଇଜ ସେଗୁଡ଼ା ସେ ପକ୍ଷୀ ଗୁଡ଼ାକୁ ମାରିକି ନେବେ ସେମାନେ ପୋ ପୋଡ଼ିକି କି ରାନ୍ଧିକି କଣ କରିକି ଖାଆନ୍ତି କେଜାନି? ଜାଣି ମୁଁ ତ ଏତେ ସେତେବେଳେ ଛୋଟ ଥିଲି ଏତେ ଧ୍ୟାନ ରଖିନି ସେଇ ନେଇକରି ମାରିକି ତାକୁ ନେଇକି ଗଲେ ତ ସେ ସରତୀରରେ ମାରିକି ଗଲେ ଖାଇଥିବେ। ତାକୁ ନେଇକରି ଆମର ସିଆଡେ ଘୁଷୁରୀ ବେଶୀ ଯ ଗେଇବାକୁ ଆଣନ୍ତି, ଖରା ଦିନ ହବ ଘୁଷୁରୀ ଯୋଉ ନଈ ପାଖରେ ବୁଲେଇବେ। ବୁଲେଇକରି ତାକୁ ପାଣିରେ ବୁଲେଇ ବୁଡ଼ାଇବେ ତାକୁ ସେମାନଙ୍କୁ ଗରମ ହେଲେ ହଁ ସେ ଯାହା ବି ହେଲେ ପୋଖରୀ ହଉ ନଈ ହଉ ଯୋଉଠି ହେଲେ ତ ପଶିବେ ଆଉ।
ହଁ ସେହି ତ ଘୁଷୁରୀ ପ୍ରକୃତି ଏଇ ଯୋଉ କରିଛନ୍ତି ଆଉ।
ଘୁଷୁରୀ ପ୍ରକୃତି ପଙ୍କରେ ଲୁଟେ ହଁ ମଣିଷ ପ୍ରକୃତି ତି ମଣିଷ ପ୍ରକୃତି କଣ ମଲେ ତୁଟେ।
ମଲେ ତୁଟେ।
ହଁ ଢ଼ଗ। ଏଇ ସବୁ ଡଗ ଢଗ ଗୋଟେ ରୁଢି ଥିଲା ନା ରୁଢି। ଗୋଟେ ରୁଢି ଥିଲା ରୁଢିର ଗୋଟେ ଆସେ କୋସଚିନ୍ ପେପର ଦଶମ ବେଳକୁ ଆସେନି।
ଆ ପ ଏକଜାମରେ ଏକଜାମରେ ଆସିବ ଗୋଟେ ଦଶମରେ ଆସେ କୋସଚିନ୍। ପେପର୍ ରୂଢ଼ି ଲେଖ ଲେଖ ଆର ମାନେ ଲେଖ। ସେଇରା ଲେଖିଛ କି ଲେଖିନା ଆଉ ତମର ଇଂଲିଶ।
ହଁ ମ ମୁଁ।
କଥାଟା କଟିଲା।
ନାହିଁ ରୂଡ଼ି ଥିବ କପି କରି ଲେଖିଚି ତ।
ଅ।
ଶୁଭିଲା ତ ହଁ ମୁଁ କହିଲି ଏ ଯୋଉ ମୁଁ ହଁ। ଉପର ତଳ ହଉଥିବ ଆଉ। ହଁ ମୁଁ କପିକରି ପାସ କରିଛି ଆଉ ମୁଁ କୋଉଠୁ ଜାଣିନି ଏତେ କଥା।
ନା ଏବେ ଟିକେ କ୍ଲିଅର ଶୁଭୁନି।
କପି କରି ପାସ କରିଛି ନା ହଁ ହାଲୋ।
ହଁ ହଁ କୁହ।
କପି କରି ପାସ କରିଛି ନା ମୁଁ।
କପି କରି କିି ହିଁ ହିଁ କ
ଆଉ କପି ପାସ୍ କରିଚି ନା ଆଉ।
ଲୁଚେଇକି ବୋଧେ ବହିଟା ଏକାଥରେ ଉଠେଇକି ନେଇ ଯାଇଥିଲ।
ଟୁ ମୁଁ ଟିକେ ପସନ୍ଦ କଲି ସେ ଝିଅ ଟା ମତେ ମତେ ବହୁତ। ତା ଜୀବନ ସର୍ବୋଚ୍ଚ ଦେଇକି ମତେ ସାହାଯ୍ୟ କଲା।
ଓ ହୋ ଯା ହଉ ଏତେ ସାହାଯ୍ୟ ବାଲା ଅଛନ୍ତି ସବୁ। ମୁଁ ତ ଏଇ କପିରେ ଏମିତିରେ ଥରେ ଫସିଥିଲି ଆଉ। କପି ପାଇଁ ଯା। ମାନେ ମୁଁ ଯା ପଞ୍ଚମ କି ଚତୁର୍ଥ କ୍ଲାସ କଥା କହୁଛି ମୁଁ ସ୍କୁ ସ୍କୁଲ ରେ ଏମିତି ଗୋଟେ ଛୁଆଟେ ମୋ ଠାରୁ ପଚାରି ପଚାରି କିରି ସବୁ ପାଠ କରିଦେଲା। ଲାଷ୍ଟ କୁ ଆନ ରେଜଲ୍ଟ ଭାରିଲା ବେଳକୁ। ମୁଁ ଶୁଣିଲି କି ଆଁ ସିଏ କ୍ଲାସ୍ ରେ ଫାଷ୍ଟ ହେଇଛି ମୁଁ ରହିଛି। ତୃତୀୟ ମାନେ ତୃତୀୟ ପୋଜିସନ ଚତୁର୍ଥ ପୋଜିସନରେ ମୁଁ ଅଛି ସିଏ ଦେଖିଲା ବେଳକୁ। ମୋ ଠାରୁ ସବୁ ପଚାରି ପୁଚୁରି ଲେଖିଚି ଯିଏ ଫା ମାନେ ପ୍ରଥମ ରେ ଅଛି। ସେତିକି ଆଳକୁ ଇଚ୍ଛା ହେଲା ମୁଁ କାହିଁକି କହୁଥିଲି ଲୋକଙ୍କୁ ପିଲାକୁ।
ଓ ହୋ। ହଉ ଆମେ ଆଗାମୀ ଅଧ୍ୟୟ ରେ କଥା ହେବା ଆଉ ତମ ସହିତ କଥା ହେଇକି ମତେ ବହୁତ ଖୁସ ଖୁସି ଲାଗିଲା ଆଉ ମୁଁ ଖୁସି ଅନୁଭୂତ କରୁଛିୁ ତୁମ ସହିତ କଥା ହେଇ। ହଁ କଥା ହେବା ଆଉ।
ହଉ ରଖିଲି ବାଏ।